ସନ୍ଧ୍ୟା।
ହାଲୋ।
ଶୁଭ ସନ୍ଧ୍ୟା ଆଜ୍ଞା।
ହଁ ସୁୁଭ ସନ୍ଧ୍ୟା।
କଣ କରିଛନ୍ତି?
କିଛି ନାଇ ଏଇ ଛାତ ଉପରେ ବୁଲୁଛି ଆଉ। ତମେ କଣ କରୁଛନ୍ତି?
ଆମେ ଟିକେ ବାଲକନିରେ ବସିଛୁ ଆଉ ଗରମ ଲାଗୁଛି ଆଉ କଣ କରିବା।
ହଁ ବହୁତ ଆଜି ଗରମ ହଉଚି ପବନ ବି ନାହିଁ ଆଜି ଗଛ ହିଁ ଭ ହଲୁନି। ଏତେ ଜୋରରେ ପବନ ହଉଛି।
ଆଚ୍ଛା ଆପଣଙ୍କ ଏରିଆରେ ବି ବହୁତ ଗରମ ଲାଗୁଚି?
ହଁ ପ୍ରବଳ ଗରମ।
ନାଁରେ ବି ହଁ ଆମ ଏରିଆରେ ତ ଆଜି କୁହନ୍ତୁନି ଏତେ ଗରମ ଖାଲି ଗୁଳୁ ଗୁଳି ହିଁ ଜୋରେ ହଉଛି ବହୁତ ଗରମ ଲାଗୁଛି ଆଜି
ବଳ ଛାତ ଗୋଟେ ଟିକେ ବସିଛି ବୋଲି ଭଲ ଲାଗୁଛି ନହୋନେ ଘରେ ତ ପଶି ହଉନି ବାପରେ ବାପ ଏତେ ଜୋରରେ ଗରମ ହ ଅଉଛି
ଆପଣଙ୍କର ଏସିି ନାହିଁ କି କରେ
ହଁ ଘରେ ଏସି ଅଛି ଯେ ହେଲେ ଏସି ଟିକେ ଦେଲେ ଅଧିକ ଫିଲ ଉଠିବ ତ ସେଥି ନାଇଁ
ହଁ ସେଇଟା ତ ଗୋଟେ ବହୁତ ବଡ଼ ଅସୁବିଧା ହେଇଯାଉଛି ଆମର ଏସି ଚାଲିଲା ବେଳକୁ ବହୁତ ବିଲ୍ ଉଠୁଛି ଆମେ ତ ସବୁ ମଧ୍ୟମ ଧରଣର ଲୋକ ଆମର କୋଉଠି ଆମେ ଏତେ ହୁଁ ମାନେ ପଇସା ଦେଇପାରିବା ଇଲେକ୍ଟ୍ରିକକୁ
ହଁ ସେଇଟା ହଉଛି ତ କଥା
ହ ଆପଣ ଖାଇଛନ୍ତି କଣ ନା ମୁଁ ଆଜି ଟିକେ ଖାଇ ଦେଇେଇଥିଲି ସନ୍ଧ୍ୟାରେ ବହୁତ ଗୁଡ଼ିଏ ଖାଇବା ତ ମୁଁ ଆଉ ସେଥିପାଇଁ ରାତିରେ ଖାଇବା ଖାଇବା ଟିକିେ ଖାଇବିନି ବୋଲି ଭାବୁଛି ଆ ଆପଣ
ମୁଁ ଖାଇଛି ରୁଟି ଛଲେେ
ଆଚ୍ଛା ଖାଇଛନ୍ତି ଛୋଲେ ତାହେଲେ କେମିତି ଥିଲା ଛୋଲେ ଆପଣ ଭଲ ପାଆନ୍ତି ଛୋଲେ?
ହଁ ଛୋଲେ ମତେ ଭାରି ଭଲ ଲାଗେ ସେଥିପାଇଁ ତ ମୁଁ ରୁଟିରେ ମାନେ ଝୋଳ ଜିନିଷ ହିଁ କୁହେ ମମି କି ତ ମମି କରେ।
ଆଚ୍ଛା ଆଚ୍ଛା ଆପଣ ଆପଣଙ୍କ ମମିକୁ ମାନେ ମାଆ କୁ ମମି ଡାକନ୍ତି।
ହଁ ମୁଁ ମମି ଡ଼ାକ। ଆପଣ?
ହଁ ମୁଁ ବି ସେଇ ମମି ଡାକିଦିଏ ସେଥିପାଇଁ ପଚାରିଲି ଆପଣ ଡାକନ୍ତିି ବୋଲି।
ହ ମୁଁ ବି ଡାକେ। ମୁଁ ସବୁବେଳେ ମମି କୁ କୁହେ ମଟର ତରକାରୀ ନହେଲେ ଛୋଲେ ତରକାରୀ ଏଇ ସବୁ କରିବା ପାଇଁ।
ଆଚ୍ଛା ଆଚ୍ଛା ଭଲ। ଆଉ ମୋତେ କିନ୍ତୁ ଛୋଲେ ଆଉ ସେ ମଟର ଦରକାର ମୋତେ ଓଦା ଜିନିଷ ଟିକିେ ରୁଟିରେ ଖାଇବାକୁ ଏତେ ଭଲ ଲାଗେନି ମତେ ଟିକେ ଭଜା ଭଲ ଲାଗେ ରୁଟିରେ ବେଶୀ ଖାଇବା ପାଇଁ।
ହଁ ତମର ମୋର ପୁରା ମାନେ ଇଣ୍ଡିଆ ପାକିସ୍ତାନ।
ହଁ ବହୁତ ଅଲଗା ପୁରା ଆଉ ଆଉ କୁହନ୍ତୁ ଆପଣ ରଜରେ କଣ ସବୁ କିଣାକିଣି କଲେଣି ନା କରିନାହାନ୍ତି? କେମିତି କଣ ଚାଲିଛି?
କରିନୁ ଆମ ଘରେ ଏ କୁଣିଆ ମନ୍ତ୍ର ମାନେ ମିଞ୍ଚି ସବୁ ଆସିଲେଣି ତ। ଆଉ କରିନୁ
ଓ ଆଚ୍ଛା ରଜ ପାଇଁ ଆସିଗଲେଣି ସବୁ ଲୋକ?
ହଁ ରଜ ପାଇଁ ସବୁ ଆସିଗଲେଣି କଣ ଦେଖିବା? କରିବା ଆଉ ଆପଣ କଣ ସାରିଲେଣି?
ନାଇଁ ନାଇଁ କଣ କରିବି କିଛି ବି କରିନି ବାବାଙ୍କୁ କହିଥିଲି ଆଣିବୁ କରିବା ପାଇଁ ବାପା କହିଲେ ହଉ ଠିକ୍ ଅଛି। ବାପା ଟିକେ ପୁଣି ବ୍ୟସ୍ତ ରହିଯାଉଛନ୍ତି ଟିକେ ଆମର ଯି ଠାକୁରଙ୍କ କାମ ଅଉଛି ତ ତ ସେ ଟିକେ ବ୍ୟସ୍ତ ରହିଯାଉଛନ୍ତି ଆଉ ଏବେ ଟିକେ ଏ ହେଲେ ଆମେ ଯାଇ ଏଇ ଯେଉଁ ଏଠି ଆମର ଗ୍ରାମ ଦେବତୀଙ୍କର ଟିକିଏ କାମ ହେଉଛି। ତା ବାପା ଟିକିଏ ସେଇଠି ବ୍ୟସ୍ତ ରହିଯାଉଛନ୍ତି ଆଉ ସେ ଟିକେ ଫାଙ୍କା ହେଲେ ନେବେ ବୋଲି କହିଥିଲେ ଆଉ ଆଜି ମୁଁ ଯାଇଥିଲି ନିଜେ ଉଁ ଯଉ ବଜାର ଆଣିବା ମାନେ ବୁଲିବା ପାଇଁ କିନ୍ତୁ ମୁଁ ଆଣିପାରିଲିନି। ଆଉ ହଁ କିନ୍ତୁ ଦେଖିବା ଭାବିଛି ଶୁକ୍ରବାରକୁ ନହେଲେ ଦେଖିବା କେବେ ଯାଇକି କି ନେଇ ଆସିବି ଭାବିଛି ଡ୍ରେସ୍ ଗୋଟେ କଣ ଆଉ ଭଲ ଡ୍ରେସ୍ଟିଏ ଆଉ।
ହଁ ହଁ।
ହୁଁ ଆଉ ଆପଣ କାହିଁ ଆଣିନାହାନ୍ତିି?
ମୁଁ ଆଣିନି ବାପାଙ୍କୁ କହୁଛି ବାପା ତ ରାଜି ହଉନାହାନ୍ତି ମନା କରୁଛନ୍ତି। କି ନା ରଜରେ ଆଣନି ଆଣନି।
ଦେଖିବା ଆଉ ଆଣିବା ହଁ। ମନା କରୁଛନ୍ତି ଦେଖିବା ଆଣିବା ଆଉ।
କାହିଁକି ମନା କରୁଛନ୍ତି ମାନେ କଣ ଅସୁବିଧା କଣ ବହୁତ ଲୋକ ଘରେ ଅଛନ୍ତି ବୋଲି ନା କଣ ହେଉଛି ଅସୁବିଧା?
ନା ହଁ ଲୋକ ବହୁତ ଅଛନ୍ତି ନା ଘରେ ଭାଣେଜୀ ମାନେ ବି ସେ ତାଙ୍କର ଆସିନାହାନ୍ତି ଆସିଲେ ଆଣିବି ଆଉ।
ଓ ଆଚ୍ଛା ଆଚ୍ଛା ଏକାଥରେ ସାଙ୍ଗ ହେଇକି ଭାଣିଜି ମାନେ ତମେ ସମସ୍ତେ ମିଶିକି ଯିବ ଆଣିବା ପାଇଁ ଆଉ।
ହଁ ତାପରେ ଗୋଟେ ଦାଦା ଆମର ଆସିବାର ଥିଲା ସିଏ ଆସିବେନି ନହେଲେ ସିଏ ସବୁ ଖର୍ଚ୍ଚ କରିଥାନ୍ତି। ସିଏ ଆସିବାର ଥିଲା ସେ ଗୁଜୁରାଟ ରେ ରହୁଛନ୍ତି ହଁ ଗୁଜୁରାଟ
ଆଚ୍ଛା ଆଚ୍ଛା ଓ ହଉ ହଉ ଭଲ ଭଲ ଆଉ ହଁ ଆ ଆପଣ କେମିତି କଣ ପଢ଼ାପଢ଼ି କରୁଛନ୍ତି
ମୋର ଏବେ ଅ ସରିଲା ଜଷ୍ଟ ମାନେ ପଢାପଢି ସବୁ ସରିଛି ଆଗକୁ ଦେଖିବା କଣ କରିବା ଆଉ
ଆଚ୍ଛା ପଢାପଢି ସରିଗଲାଣି ହଁ ମୋର ବି ସରିଲାଣି ପଢାପଢି ଦେଖାାଯାଉ କଣ ହଉଛି କଣ ନାହିଁ ଭଗବାନ କଣ ଲିଖ କିଜ ଭାଗ୍ୟରେ ଦେଖାଯାଉ ଆଉ
କାରଣ ତ ଚାକିରରି କରିବା ବହୁତ କଷ୍ଟ ହେଇଗଲାଣି
ହଁ ହଁ ଏଇ ଦୁନିଆ ଭାରି ମାନେ କେମିତି କଣ ମଣିଷଟି ବଞ୍ଚିବ ପେଟ ପାଇଁ ସବୁ ନାଟ ଆଉ କଣ କରିବା ଯାହାବି ହେଲେ ତ କିଛି ନା କିଛି ଗୋଟେ କରିବାକୁ ପଡିବ ମାନେ
କିଛି ନ କଲେ ଆଉ କିଛି ନ କଲେ ଆଉ କିଛି ଉପାୟ ହିଁ ନାହିଁ ଘରେ ଆଉ ଘରେ ତମ ବାହାଘ କରିଦେବେ ଶାଶୁ ଘରେ ଯାଇକି ଚୁଲି ଫୁଙ୍କିବା କଥା
ହଁ ତ ଗାଠୁ ଭଲ କାଁକି ଆମେ
ହଁ ତାଠୁ ଭଲ ତ କିଛି ଗୋଟେ କରିଲି ହେଲେ ନିଜେ ଇଣ୍ଡିପେଣ୍ଡେଣ୍ଟ ବନେଇବୁ କା ପାଇଁ କାହା ଉପରେ ନିର୍ଭରତା କରିବାକୁ ପଡିବ
ହଁ ସେଇ ତ ଜିନିଷ ସେଇ କାହା ଉପରେ ନିର୍ଭର କରିବାନି ବୋଲି ତ ଆଜି ଆମେ ପାଠ ପଢ଼ୁଛେ ନହେଲେ ଆମେ ଆମେ ସେମିତି କାହିଁକି ଇଏ ହୁଅନ୍ତ ଆମେ କେବଳ ଦୁନିଆକୁ ଆଖିରେ ଆଖି ମିଶେଇ ଚାଲିବା ସେଇଭଳିଆ ସେଇଥିପାଇଁ ଆମେ ପଢୁଛେ ପାଠ କି ଆମକୁ ବିପଦ ନ କୁହନ୍ତୁ ବୋଲି
ଯଦିମେ ପାଠ ନ ପଢିବା କି ଚାକିରି ନ କରିବା ପୁଣି ହଇରାଣ ଆଗକୁ ଆମ ଆମ ପିଢି ପରେ ତାପରେ ଯୋଉ ପିଢି ଆସିବ ସେମାନେ ପୁଣି ଆମଠୁ କିଛି ତ ଶିଖିବେ ନା ନାଇଁ
ହଁ ଠିକ କଥା କହିଛନ୍ତି ଆପଣ ଆଉ କୁହନ୍ତୁ କେମତି କଣ ସବୁ ଘରେ ସବୁ ଭଲ ଅଛନ୍ତି ନା ନାଇଁ କେମିତି ଅଛି
ହଁ ଘରେ ସମସ୍ତେ ଭଲ ଅଛନ୍ତି ତମ ଘରେେ
ହଁ ଆମ ଘରେ ବି ସମସ୍ତେ ଭଲ ଅଛନ୍ତି ଖାଲି ଟିକିେ ମୋ ଜେଜେମାଙ୍କର ଦେହ ଟିକିେ ସବୁବେଳେ ଅସୁସ୍ଥ ରହୁଛି ନହେଲେ ବାକି ସମସ୍ତେ ଆମ ଘରେ ଭଲ ଅଛନ୍ତି
ହଁ ଆମରେ ସବୁ ଭଲ ଅଛନ୍ତି ଏ ଟିକେ ଭାଇରାଲ ଜ୍ର ଆଉ ଥଣ୍ଡା ଏ ମୁଁ ତ ପ୍ରାୟ ଟାଇମ ବରଫରେ ଗାଧେଇ ପଡୁଛି ମୋ ମମି କରୁଛି ତାର ମାନେ ଆ ଥାଏ ନା କହିବାର ନାହିଁ ଏତେ ଜୋରରେ ଗାଳି କରୁଛି ମମି।
ଆପଣ ବରଫରେ ଗାଧଉଛନ୍ତି?
ହଁ।
କାହିଁ ଆପଣ ବରଫରେ କାଇଁ ଗାଧୋଉଛନ୍ତି ଆପଣ ତ ଥଣ୍ଡା ପାଣି ନେଇ ଟିୱଲରେ ବି ତ ଗାଧେଇ ପାରିବେ। ଆପଣ ବରଫ୍ ରେ କାଇଁ ଗଧୋଉଛନ୍ତି।
ନାଇଁ ଆକ୍ଚୁଲି କଣ କହିଲ ମତେ ଗରମ ଏତେ ଜୋରରେ ହଉଛି ନା ତ ଟ୍ୟୁଲ ପାଣି ବି ମତେ କାଟୁକରେନି।
ଆଚ୍ଛା ଆଚ୍ଛା ଆଉ ଆପଣ ତାହେଲେ କିଣା କିଣି ରଜ ପାଇଁ କିଛି କରିନାହାନ୍ତି ଆପଣଙ୍କୁ କଣ ପିଠା ପଣା ସବୁ ହୁଏ ନା ନା
ହଁ ଆମର ଏଠି ରଜ ଫେମସ ପୋଡ ପିଠା ଅ ସେଇଟା ତ ହୁଏ। ଆଉ ତମରଜର ସଜବାଜ??
ହଁ ଆମର କାକରା ଚକୁଳି କାକରା ଆମ ଆଡେ ଛେନା ପଡିଲେ ପ୍ରାୟ ଲୋକ ଓ ଖାଆନ୍ତିନି ଆଉ ନଅନେ କାକରା ହୁଏ, ପୋଡ଼ ପିଠା ହୁଏ, ଏଇ ଯୋଉ ଆଉ ରଜରେ, କଣ ତରକାରୀ ଗୋଟେ କି କରନ୍ତି ସେଟା କରିକି ସେମାନଙ୍କୁ ଖାଆନ୍ତି ମଟର ତରକାରୀ ବ ଝିଅ ମାନଙ୍କୁ ସବୁ ଯୋଉ ଡକା ଡକି ସେଗୁଡ଼ା ସବୁ ବି ଆମ ରଜରେ ହୁଏ, ତମର?
ତମ ତମ ଏରିଆରେ ବି ହୁଏ, ଏ ସବୁ ହଁ ଆମର ବି ହୁଏ କି ଝିଅମାନଙ୍କୁ ଡକାଇକି ଆଣିକି ଖିଆ ପିଆ କରେନ୍
ଅ ହଁ ଆମ ଏଇଠି ବି ହୁଏ ସେ ଭଳିଆ। ଝିଅ ମାନଙ୍କୁ ଡକାହବ ଦ ସମସ୍ତଙ୍କ ଘରେ ଅ ମାନେ ଗୋଟେ ଗୋଟେ ଦିନ ରାତି ଡା କା ହବ ଡକା ହବ ସବୁ ଝିଅ ମାନେ ଯିବେ ଆରାମ ସେ କିଛି କାମ କରିବେନି ଖାଇବେ ପିଇବେ ମସ୍ତ ରହିବେ ପୁରା ଆଉ। କାମ ବି ତ ଝିଅ ପିଲା କିଛି କରନ୍ତିନି ରଜରେ। ଆଉ କୁହନ୍ତି କି କଣ ରଜରେ କଠଉ ଜୋତା ପିନ୍ଧିକି ଚାଲନ୍ତି ଆମ ଏପଟେ କେହି କଠଉ ଜୋ ଥା ପିନ୍ଧନ୍ତିନି ବଟ୍ କ
କଠଉ ଯୋତା ନୁହଁ ସେଟା କଦଳୀ ପଟୁଆରେ। ଆପଣଙ୍କୁ କଠୋଉ କିଏ କହିଲା?
ହଁ ସେଇ କଦଳୀ ପଟୁଆ କି କଠଉ କଣ ଟେ ଏମତି।
ହଁ, ହଁ, ସେଇଟା କଦଳୀ ପଟୁଆରେ ପିନ୍ଧନ୍ତି ଜୋତା ଗୋଟେ ବନେଇକିନା ସେଟା
ଆଜି ଜାଣିଛନ୍ତି ଆମ ଗାଁ କୁ ସାର୍ଥକ ଟିଭିର ମାନେ ଆସିଥିଲା ଗୋଟେ ମାନେ ଇଏ ଯୋଉ ରଜ ହୁଏନି ଯୋଉ ଇଏ ସେଇଟା ଆମ ସାର୍ଥକ ଟିଭିର ଆଜି ଆସିଥିଲା ଯୋଉ ସୋ ସୁନା ଝିଅ ଯୋଉ ସିରିଏଲ୍ ଫିରିଏଲ୍‌ ର ସବୁ ଆସିଥିଲେ ଆମକୁ ଆମ ଏଠି ଗାଁ ରେ ଯେଉଁ ବୋହୂ ମାନଙ୍କୁ ଡକାଗଲା କେଇ ବୋହୂ ମାନେ ଆସିଲେନି ସମସ୍ତେ ଆମ ଏପଟେ ନାଜ କରନ୍ତି। ତ କେହି ଆସିଲେନି କୁହା ଗଲା କି ଟିଭିରେ ଆସିବେ ଟିଭି ରେ ଆସିବେ କିଏ ଆସନ୍ତୁ ଆସନ୍ତୁ କେହି ଆସିଲେନି।
ହଁ ଟିକେ ସ୍ତ୍ରୀ ଲୋକମାନେ ଟିକେ ଲାଜେଇ ଟାଇପ୍
ହଁ କେହି ବି ଆସିଲେନି ତ ଆମୁକୁ ବୋହୁତ କଷ୍ଟରେ ବି ଡାକିକି ନେଇକି ଗଲେ ଆମେ ବୋହୁତ ନାଜ କରୁଥିଲୁ। ଇବେ ଏଟା କେବେ ଆମେ ଟିଭିରେ ଯାଇଁ ଆମେ ଚାହୁଁନା କି ଆମେ ଟିଭିରେ ଏମିତି ଭାଆରୁ। ତ ସେକା ଗୋଟେ ହଁ ସେମିତି ଗୋଟେ କିଛି
କିଛି ଅସୁବିଧା ଅଛି କି ଟିଭି ରେ ବାହାରିଲେ?
ନା ମ କିଛି ଅସୁବିଧା ନୁହେଁ ଅସୁବିଧା କିଛି ନାହିଁ ଯେ ହେଲେ ସେମି ତି କି ଗୋଟେ ହିରୋଇନ ହବୁ ହଁ ସେମିତି ଏମିତି କିଏ ଆସିକି ଗୋଟେ କହିବେ ଯାଇଁକି ଆମେ କୁଁ ଠିଆ ହେଇଯିବୁ ଏ ଟିକେ ଭଲ ଲାଗିଲାନି ତଥାପି ଏମ୍ ଲୋକମାନେ ଗାଁ ଲୋକ ମାନେ ବି ସବୁ ଫୋର୍ସ କଲେ କି ହଁ ବାଧ୍ୟ କଲେ କି ହଁ ଯାଅ ଯାଅ ଯାଅ। ତ ଆମେ ଯାଇଁକି ସବୁ ଠିଆ ହେଲୁ। ଆ ହେଲୁ ସେ ଗୋଟେ ଗେମ୍ କଲେ ଗେମ୍ ଖେଳିଲେ ଗୋଟେ ମାନେ କଣ୍ଢେଇଟିିକୁ ଦେଇକି ଏମିତି ଚାଲିବ। ଏ ଗୋଲ୍ କରିକି ଠିଆ କରିଦେଲେ ସମସ୍ତଙ୍କୁ କହିଲେ କି ଗୀତ ବାଜିବ କି ତମେ ଏମିତି ପାର୍ସଲ ସବୁ କରିବ ଏମିତି ହାତକୁ ହାତ ତ ବଢ଼େଇବ ଯୋଉଠି ଯାହା କତିରେ ଗୀ ତ ଷ୍ଟପ୍ ହବ ସି ଗେମ୍ ରୁ ଆଉଟ୍ ହବ। ଅ ବାହାରିଯିବୁ ତ ସେଥିପାଇଁ ହଁ ତ ସେ ଥିପାଇଁ ସେଟା ଖେଳ ହେଲା ଆଁ ଭିଡିଓ ବି ସେପଟେ ଗୋଟେ ଲୋକଟେ ଥିଲା ଭିଡିଓ ବନଉ ଥିଲା ଅଁ ତ ସମସ୍ ହେଲା ଆମ ଗାଁ।
ଏଇଏ ପରିକା ହେଇଛି ବୋ
ଆ ହଁ। ତାପରେ ସେଟାରେ ୱିନର ତିନି ଜଣ ଜିତିଲେ। ଆଁ ଉଁ। ଆଉ ତାପରେ ଡ୍ୟାନ୍ସ ସମସ୍ତଙ୍କୁ କହିଲେ କି ନାଚିବା ପାଇଁ ସମସ୍ତଙ୍କୁ କହିଲେ ସମସ୍ତେ ନାଚିଲେ। ମତେ ବି କହୁଥିଲେ, ମୋ ଭଉଣୀ ଜଣେ କହୁଥିଲା ମୋ ଭଉଣୀ ଜଣେ କହୁଥିଲା କି ନାଚିବା ପାଇଁ, ମତେ ଇଚ୍ଛା ହେଲାନି ନାଚିବା ପାଇଁ। ମୁଁ ନାଚିଲିନି।
ଟିଭିରେ ଆସିଥାନ୍ତ, ବହୁତ ଭଲ ଲାଗିଥାନ୍ତା।
ସେ କୋଉ ସିଏ ଗୋଟେ ଗୀତ ଦେଇଥିଲେ କି, ଏଇ ସୁନା ଝିଅ ଆପଣ ସିରିଏଲ ଦେଖନ୍ତି? ସୁନା ଝିଅ
ହଁ ଯି ସାର୍ଥକରେ ସୁନା ଝିଅ ଗୋଟେ ଆସେ
ହଁ ସେଇ ଗୀତଟା। ସେଇ ସେଇଟା କହୁଥିଲେ କି, ସେଇ ଗୀତଟା ବାଜିବ କି ସେଇ ଗୀତଟାରେ ଆପଣ ନାଚିବା ପାଇଁ ଆଉ ମତେ ମତେ ଡ୍ୟାନ୍ସ ଆସେ, କିନ୍ତୁ ମତେ ନାଚିବା ପାଇଁ ଟିକେ ଲା ଜ ଲାଗିଲା ଗାଁ ଲୋକମାନେ ସବୁ ଥିଲେ ନା, ନାଚିବାକୁ ଲଜ ଲାଗିଲା। ତ ମୁଁ ନାଚ ମୋ ଦିଦି କିନ୍ତୁ ମତେ କହୁଥିଲା କି କହୁଥିଲେ ସେ କହୁଥିଲେ କି ଏଇଟା କଲେ, ପୁରା କାଲି କିି ତାଙ୍କ ମାନେ ଟିଭିରେ ପୁରା ସେଇ ଡ୍ୟାନ୍ସ ଟା ପୁରା ତମକୁ ଦେଖେଇବେ ହେଲା, କିନ୍ତୁ ମତେ ଲାଜ ଲାଗିଲା ମୁଁ କଲିନି। ଆମ ଘର ପାଖରେ ଜଣେ ଅଛନ୍ତି ଗୋଟେ ଛୁଆଟେ, ସିଏ ଯାଇକି ନାଚିଲା, ତାର କହିଛନ୍ତି କି କାଲି ଟିଭିରେ ଦେଖିବ ବୋଲି, ଦେଖିବା କାଲି ଟିଭିରେ ଦେଖାଉ ଦେଖଉଛନ୍ତି କି ନାହିଁ?
ଆଛା ଆଛା ଜୀ ସାର୍ଥକରେ ନାଇଁ?
ହଁ।
ଅ ହଉ ତାହେଲେ ମୁଁ ବି ଟିକେ ଦେଖିବି, ଦେଖିବା ଆପଣ ତମ ଗାଁରେ କେମିତି କଣ ହେଇଛି ଆଉ?
ଦେଖିବା କି କେତେ କେମିତି ନାଚିଛନ୍ତି, ଆପଣ ବି ଦେଖିବେ ଏ ସବୁ।
ହଁ ହଁ ଠିକ୍ ଅଛି ଆମେ ଦେଖିବୁ ନିହାତି ଦେଖିବୁ, ଜି ସାର୍ଥକ ରେ କଣ କେମିତି ଆପଣଙ୍କର ଗାଁକୁ ଆସିଥିଲେ, କଣ ହେଇଛି କଣ ନାହିଁ
ହଁ ଦେଖିବି, ବହୁତ ଭଲ ଲାଗିବ।
ଆଚ୍ଛା ଠିକ୍ ତାହେଲେ ଆଉ ଆପ
ଆ ପ୍ରାଇଜ, ପ୍ରାଇଜ ବି ଆମକୁ ଦଉଥିଲେ ଆଁ ଗୋଟେ ଗୋଟେ ଷ୍ଟାଣ୍ଡ, ଫୋନ୍ ଷ୍ଟାଣ୍ଡ। ସେଇଟା ଦଉଥିଲେ, ଆଉ ଗୋଟେ ପେନ୍ ଦଉଥିଲେ, ଆଉ ଗୋ ଟେ ଚାବି ରିଙ୍ଗ ଦଉଥିଲେ, ଆଉ ଗୋଟେ କ୍ୟାଲେଣ୍ଡର। ଫାର୍ଷ୍ଟ ସେକେଣ୍ଡ ଥାର୍ଡ ଯିଏ ହବ, ତାଙ୍କୁ ସେଇଟା ଦିଆହବ।
ମାନେ ଯିଏ ପାଟିସିପେଟ୍
ହଁ କରିବ ହଁ- ହଁ, ତାପରେ ଆମର ଏଠି କଣ ବେଶୀ ଲୋକ କ ଆସୁନଥିଲେ ନା। ସେଥିପାଇଁ, ଆମର କଣ ଦଉନଥିଲେ ବେଶୀ ଇଏ କରି।